ହ୍ୟାଲୋ।
ହଁ ମୋ ଭଏସ ଶୁଭୁଛି ଠିକ ସେ?
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ କଣ କରୁଥିଲେ? ଭଲ ଆଉ।
କଁ କରୁଛନ୍ତି? ସବୁ ବି ଭଲ ଅଛେ।
ଓହୋ କୋଉଠି ଘରେ?
ଆଜ୍ଞା ଘରେ ଅଛି।
ଓହଃ। ଆଉ?
ଏବେ କଣ ଏବେ କଣ ଟିକେ ବାହାଘର ବେପାର ଟିକେ ଇଏ ଚାଲିଛି ତ।
ଅ ହଁ ହଁ ହଁ ହଁ ହଁ ଏବେ ତ ବାହାଘର ଚାଲିଛି ଆଉ। ଏଇ ବୋଧେ ଏଇ ମାସ ଟା ବୋଧେ ବାହାଘର ରହିବ ଆଉ।
ଓ ହଁ ଆଜ୍ଞା ଆଜ୍ଞା।
ହଁ ଆପଣ କଣ କରନ୍ତି?
ମୋର ଇଭେଣ୍ଟ ଲାଇନ ର କାମ ଅଛି ଡେକୋରେସନର
ଯେମିତି ବାହାଘର ସଜା ସଜ
ହଁ ବାହାଘର ସଜାସ ଅଛି ଆଜ୍ଞା ଆଜ୍ଞା।
ଆଛା ଆଉ ମାନେ ପୁରା ମାନେ ଯୋଉ ମାନେ ଯୋଉ ଖାଇବା ପିଇବା ଆଛା ଖାଲି ବାହାଘର ଯୋଉ ମଣ୍ଡପ ଫଣ୍ଡପ ସେଗୁଡା ହଁ ସଜା ସଜି ଆଛା।
ସଜାସଜି ଯେତିକି ଅଛି। କାହିଁକିନା ବହୁତ ତାର ବି ବହୁତ ଗୁଡା ପାର୍ଟ ଅଛି ତ କାହିଁକିନା ପୁରା ଯଦି ଜଣେ କରିବାକୁ ଯିବ ତାହେଲେ ୟୁଜ ଇନଭେଷ୍ଟମେଣ୍ଟ ଅଛି।
ଉହୁଁ ବହୁତ ସାରା ପଇସା ଖର୍ଚ୍ଚ ହବ ନା
ହଁ ବହୁତ ଗୁଡା ଅ ଅନ୍ୟ ଅନ୍ୟ ଜିନିଷ ବି ଅଛି।
ନାଇଁ ଏବେ ତ ବାହାଘର ମାନେ ହେଇଗଲ ହେଲାଣି କଣ କହିଲେ ଆଗରୁ ଆମର ଏଇଟା ନଥିଲା ଓଡିଆରେ ଓଡିଆ ସଂସ୍କୃତିରେ ଯୋଉ ମେହେନ୍ଦୀ ସଙ୍ଗୀତ ଆଉ ଯୋଉଟା ହଳଦୀ ଆମର ଏଇଟା ନଥିଲା ଆମର ନର୍ମାଲ ବାହାଘରରେ ହୁଏ କଣ ହୁଁ। ଫାଷ୍ଟ ଦିନ ହେଲା ଯୋଉ ମଙ୍ଗନ ମଙ୍ଗନ ହାଣ୍ଡି ବସ୍ ସା ଯାଏ ତାପରେ ବାହାଘର କିନ୍ତୁ ଏବେ ତ ସବୁ ପାଶ୍ଚାତ୍ ତ୍ୟ ସଭ୍ୟତା ସବୁ ଆମର ଆସିଲାଣି ଆମେ ସବୁ ତାକୁ କୁ ସବୁ ଅନୁସରଣ କରୁଚି ତେଣୁ ଆପଣଙ୍କର ଏ ଭଲ ହୋଉଥିବ ବି
ହଁ ଏ ବେପାର ଏବେ କଣ ଏଇ କାହିଁକି ନା ଗୋଟେ ଦିନ ଆପଣଙ୍କର ପଳଉଚି ସଙ୍ଗୀତ ପଳଉଚି ମେହେନ୍ଦୀ ପଳଉଚି
ହୁଁ ତାହା ସବୁ ସଜାସଜି ସବୁ ଆପଣଙ୍କୁ ଗୋଟେ ମାନେ ବାହାଘର ସବୁ କରୁଚନ୍ତି।
ହଁ ହଁ ହଁ ମାନେ ଏଇଟା କଣ ତିନି ଚାରି ଦିନର ଗୋଟେ ଆ ଗୋଟେ ଟାଇମ୍ ଚାଲୁଚି ତ କାହିଁକିନା ସଙ୍ଗୀତ ପ୍ରାୟେ ଯଦି ବାହାଘର ଯଦି ଆଜି ଅଛି ସଙ୍ଗୀତ ଟା ଆପଣଙ୍କର ପର ଦିନଠୁ ସରିଯାଇଥିବ।
ଆଛା ହଁ।
ଆ ଆଗ ଦିନ ମେହେନ୍ଦୀ ମାନେ ସେଇଦିନ ସକାଳେ ମେହେନ୍ଦୀ ହେଇଯାଇଥିବ କି ରାତିରେ ମେହେନ୍ଦୀ ହବ ତାପରେ ସଙ୍ଗୀତ ହବ। ସେଇଟା ଗୋଟେ ଦିନ ର ପୁରା ପାର୍ଟ ରହିଗଲା ତା ପର ଦିନ ମଙ୍ଗନ ର ପୁରା ଗୋଟେ ଦିନ ହଦୀ ହଳଦୀ ରସମ ର ଗୋଟେ ପାଟ ତାପ ଦିନ ଫରେ କାହାର ଯଦି ରିଙ୍ଗ ସେରିିମନି ଯଦି ନ ହେଇଥାଏ। ତ ସେଇଦିନ ବି ବହୁ ଜଣ କରୁଛନ୍ତି ହଁ ହଁ ଯେମିତି ଆଗରୁ ନିର୍ବନ୍ଧ ହୋଉଥିଲା ଗୋଟେ ଗୋଟେ ଦସ ପନ୍ଦର ଦିନ
ହଁ ହଁ ଆଗରୁ ହଁ ହଁ।
ତ ଏବେ ଲୋକ କଣ ଟାଇମ ଦେଇ ପାରୁନାହାନ୍ତି ସମୟ ଦେଇ ପାରୁନାହାନ୍ତି ବହୁତ ଜଣ ତ ସେମାନେଙ୍କ ସେ ସେଇ ଟାଇପ ର କରିଦଉଛନ୍ତି କଣ ସେଇ ସେମ ଦିନଟା ଦିନରେ ହି ସବୁ ରିଚୁଆଲସକୁ ମାନେ ଯେତିକି ବି ଅଛି ତାକୁ ଗୋଟେ ଦିନରେ ମେନ୍ କଣ ଏବେ ସବୁ ବାହାତ ହୋଉଚନ୍ତି ଖାଲି ଫଟୋ ପାଇଁ
ନାଇଁ ସତ କଥା ଏଇଟା ଯୋଉଟା କହିଲେ ଠିକ କଥା। ଆଉ ଗୋଟେ ଆପଣଙ୍କର ବାହାଘର ଆଗରୁ ଗୋଟେ ପୁଣି ଗୋଟେ ସେଟା ଆସୁଛି କଣ ପ୍ରି ୱେଡିଙ୍ଗ କହୁ
ହଁ ହଁ ସେଇ ସେ ସେଇ ସେଇ ଜିନିଷ ଆଗରୁ ପ୍ରି ୱେ ମାନେ ପ୍ରି ୱେଡିଙ୍ଗ କେହି ଜାଣୁନଥିଲେ। ଏବେ ପ୍ରି ୱେଡିଙ୍ଗ ନହେଲେ ବାହାଘର ବହୁତ ଦୂର ଅଛି।
ହଁ ହଁ ହଁ ହଁ।
ବାହାରେ ଯାଇକି ବୁଲିକି ଆଗ ଫଟୋ ଉଠେଇବେ।
ଫଟ ଉଠେଇ ବହୁତ ସରା ଜାଗା ଗୁଡା ତାଙ୍କୁ ମାନେ ମାନେ ଆବିଷ୍କାର କରିବେ। କୋଉ କୋଉ ଜାଗାରେ ଉଠେଇଲେ ଫଟୋ ଆମର ଭଲ ଆସିବ ଗୋଟେ ଗୀତ ଚାଲିବ।
ନାଇଁ ବାହାଘର ଅକ୍ଚୁଆଲ ରେ ଗୋଟେ ମେମୋରି ମାନେ ଗୋଟେ ଗୋଟେ ସ୍ମୃତି ରହିବା କଥା କିନ୍ତୁ ଏଇଟା ଟିକେ ଆଉ ମ ମଡର୍ଣ ହେଇ ହେଇ ଚାଲୁଛି ତ କେମିତି ଆହୁରି ଟିକେ ବ ମାନେ
ପଡ ଅ ଯାହାହଲେ ବି ଆଧୁନିକ ତ ଆସିବ କାହିଁକି କହୁନାହାନ୍ତି ଆପଣ କଣ ଧୋତି ପିନ୍ଧିକି ଏବେ ବୁଲୁଛନ୍ତି କି।
ନାଇଁ।
ଜିନସ୍ ପିନ୍ଧିଲେ ନା ନାଇଁ ସେମତି ଯୁଗ ହିସାବରେ ଚେଞ୍ଜ ହେଲା ଆଉ ଆଉ ଆଗରୁ ସ ଝିଅ ମାନେ କାନ ଫୋଡୁ ଥିଲେ ଏବେ ପୁଅ ମାନେ କାନ ଫୋଡିଲେଣି ପୁଣି ଆଖି ପତା ଫୋଡିଲେଣି। ପୁଣି ନାକ ଫୋଡିଲେଣି ତେଣୁ ସବୁ ଯେମିତି ଚେଞ୍ଜ ହଉଛି। ସେମିତି ବାହାଘରର ବି ଜିନିଷ ଟା ଚେଞ୍ଜ ହଉଛି ଆଉ। ଆପଣ ଏମିତି କେମିତି ଗୋଟେ ଗୋଟେ ଏଇ ସବୁ ଯୋଉ ବାହାଘର କେତେ କଣ କେମତି କଣ ଆଣୁଛନ୍ତି? ମାନେ ଗୋଟେ ଜଣେ ଯେ ଆପଣଙ୍କୁ ପୁରା ସବୁର ଦେଲା ଆପଣ କେମିତି କଣ?
ଯଦି ଯଦି ଆମେ ସବୁର ଟୋଟାଲ ନେଉଛୁ ତାହେଲେ ଆମେ ଆଗ ଡିଭାଇଡ କରୁଛୁ ମାନେ ବିଭକ୍ତ କରୁ କହୁ ଯେ ମାନେ କାହାକୁ କୋଉ ଇଏଟା କରିବାର ଅଛି।
ହୁଁ ହୁଁ ହୁଁ ହୁଁ ହୁଁ।
ତ୍ରି ମଲାକୁ ପୁରା କ୍ୟାଟରିଂ ଦେଇଦେଲେ ସ ତାର ଲେବର ଠୁ ଆରଭ କରି ସିଏ ତାର ନେଇକି ଆସିଲା। ସଜାସଜି ଆମର ରହିଗଲା ସଜାସଜି ପଛେ ତିନି ଚାରି ଦିନ ର ସଜାସଜି ପ୍ଲସ୍ ସେଇ ଦିନର ସେଇ ଦିନର ଟୋଟାଲ ତାଙ୍କ ଫୁଲମାଳଠୁ ଆରମ୍ଭ କରିକି ସବୁ। ଆମେ ଇଏ କରିବୁ ସେମାନେ ଖାଲି ପୁଅ ଝିଅ ଆସିବେ ଷ୍ଟେଜରେ ବସିବେ। କି ବାହାଘର ଦିନ ଆସିକି ମଣ୍ଡପରେ ପହଞ୍ଚିବେ। ବାହାଘର ସରିଲା ଫେର ଆଉଥିଲେ ତାପରେ ରିସେପସନ ପାଇଁ ବି ଯୋଉ
ପୁଣି ସେ ମଣ୍ଡପ ସଜାସଜି ପୁଣି ମେନ୍ ତ ମଣ୍ଡପ ସଜାସଜି କିଏ କେତେ ସଜାସଜି କର କରିପାରିଲା ଆଉ।
ହଁ ହଁ ସିଏ କୋଉଠି କୋଉଠି ହେଇପାରିବ ସେଇଟା ଦେଖା ହଉଛି ତ ସେଇ ହିସାବରେ ତାଙ୍କର ରେଟ୍ ରହୁଛି। କାଁ ଟୋଟାଲ ଯଦି ମାନେ ପୁରା ଫଟୋଗ୍ରାଫର ଠୁ ଆରମ୍ଭ କରନ୍ତୁ କି କୁଲା ବାଉଁଶଆଠୁ ଆରମ୍ଭ କରନ୍ତୁ ସବୁ ଆମେ ଯୋଗେଇ ଦବୁ।
ଆଛା।
ତ ତା ରେଟ ଟା ଅଲଗା ରହୁଛି ବହୁତ ଜଣ ଅଛନ୍ତି ନାଇଁ ଆମର କ୍ୟାଟରିଂ ରହିବ ଆପଣ ଖାଲି ସଜେଇ ଦିଅନ୍ତୁ। କ୍ୟାଟରିଂ ଇନ ଦ ସେନ୍ସ ଖାଲି ରୋଷେଇ ଟା ଆମର ରହିବ। ଆମେ ଜିନିଷ ଯୋଗେଇ ଦବୁ ର ମେଟେରିଆଲ ଯାହା ଲାଗିବ ସେଇଟା ଯୋଗେଇ ଦବୁ ଆଉ ସବୁ ଆପଣଙ୍କର ରହିବ ସେଇଟା ବି ଅଛି। ତ ତାର ଅଲଗା ରେଟ ରହିବ।
ହେ ଆପଣଙ୍କର ତ ସିଜନ ହିସାବରେ ଭଲ ହଉଥିବ ବେ
ହ ସେ ଏବେ ଆଉ ଟିକେ ଭଲ ହେଇଯାଇଛି କଣ ଆଗରୁ ଖାଲି ବାହାଘରରେ ହଉଥିଲା। ଏବେ କଣ ଅ
ଜନ୍ମଦିନ ହେଲା ହଁ ଆନିଭର୍ସରୀ ହେଲା। ଏକୋଇଶିଆ ହେଲା ଏବେ ସବୁ ଏବେ ତ ତାଙ୍କର ଯଦି ପେଟ ମାନେ ତାଙ୍କର ପୋଷାର କୁକୁର ହଉଛି ତାଙ୍କର ଜନ୍ ଜନ୍ମଦିନ ବି କଲେଣି ତେଣୁ ଯାହାର ପଇସା ଅଛି ବାପା ତା ସେମାନେ ତ କରିବେ।
ହଁ ଆମେ ଏବେ ଗୋଟେ କରିଥିଲୁ ଗୋଟେ କୁକୁରର ଏଗାର ଦିନ ମନ୍ଥ୍ କିନ୍ତୁ କୁ-ଆମେ କୁ କୁର ତାକୁ ଉଁ-କହି ପାରଲୁନୁ ପ୍ରିନସ୍ ତାକୁ କହିବାକୁ ପଡିଲା। କିନ୍ତୁ ପ୍ରିନସର ଥିଲା ଏଗାର ଦିନ।
ହୁଁ ହୁଁ ହୁଁ। ସେ ମୋ ଭୋଉଣୀ ଘର ପାଖରେ ବି ସେମିତି ଗୋଟେ ଗାଈର ସେମାନେ କରୁଥିଲେ ଜନ୍ମଦିନ ସେ ମୋ ଭୋଉଣୀ ତାଙ୍କ୍ ତାଙ୍କର ମାନେ ଯୋଉଠି ଘର କରୁଚନ୍ତି ତାଙ୍କ ସାମ୍ନା ଘର ସେମାନେ ବି ଘର କରୁଚନ୍ତି। ଗାଈ ରଖିଚନ୍ତି ଗାଈ ସେ ଗାଈ ନା ଲକି ଲକିର ମାନେ ଯେମିତି ବି ତାର ଯେମିତି ଛୁଆ ହେଲା ସେ ଲକିର ଯେମତି ଏକୋଇଶିଆରେ ଯେମ୍ ତି ସବୁ ଛୋଟ ଛୁଆଙ୍କର ଯେମତି ସବୁ କରାଯାଏ ଭୋଜି ଭାତ ତାଙ୍କର ସେଇଠି ସେମିତି ଭୋଜି ଭାତ ସବୁ କରାହେଇଥିଲା। ମାନେ ତମେ ଭାବ କେତେ ମାନେ ଲୋକଙ୍କର ଭଲ ପାଇବା କେତେ।
ହଁ ହଁ ସେଇଟା ଅଛି ମାନେ
ଆ-ଆଗୁରୁ ଆମର ଏଗୁଡା ଥିଲା କି ଆମେ ଲୋକଙ୍କର ହବାଟା ବି ମୁସ୍କିଲ୍ ହୋଉଥିଲା। ଯଦି ଘରେ ପାଞ୍ଚଟା ଛୁଆ ଅଛନ୍ତି ତାହେଲେ କାଇଁ କିଏ ମନ ଦୁଃଖ କରିବ କାହାର ହିଁ ହବନି। ଏଇଟା ବି ଭାଇ
ସେଟା ଆମେ ବି ଆମେ ବି ନିଜେ ଅଙ୍ଗେ ଲଭେଇଚୁ ଯେ ତାଙ୍କର କାଇଁ ହେଲା ଆମର କାଇଁ ହେଲାନି ତ ଟୋଟାଲି କାହାରି ଆମ ଆ-ଆମ ଘରେ କହି ଦୋଉଥିଲେ ଆମର ଜନ୍ମ ଦିନ ନାହିଁ ତ ଆମେ ବି ଆମ ସାଙ୍ଗମାନଙ୍କୁ କୋହୁଥିଲୁ।
ହଁ ହଁ ହଁ ଠିକ କ
ନ୍ମ ଦିନ ନାହିଁ।
କିନ୍ତୁ ଏବେ ଗାଈ ଆମ ଯି-ଯୋଉମାନେ ସବୁ ରଖୁଚନ୍ତି ତାଙ୍କର ନିଜର ପୋ ତ ଯାହାବି ଯିବ ହଁ। ସେମାନେ ସେମାନଙ୍କ ହଁ ସେମାନେ ଗୋଟେ ଫ୍ୟାମିଲି ହିସାବରେ ରହିଲେ। ତାଙ୍କର ଭଲ ପାଇବା ବି ରହିଲା ସେମାନେ ତ ଆ-କିଏ ଜାଣି ପାରୁ ନ ଜାଣିପାରୁ ତମେ ଘରେ ଗୋଟେ ରଖିଚ ମାନେ ପୋଷା କିଛି ବି ଯିବ ସିଏ ଆଗ ତମ ଗାଡି ଆବାଜ ଶୁଣିଲେ ବି ସିଏ ଜାଣିଦବା ତମେ ଆସିଲ।
ହଁ ସେ ଶବ୍ଦ ବାରିପାରେ।
ଛୁଆ ତମର ଜାଣନ୍ତୁ ନ ଜାଣନ୍ତୁ ସେମାନେ ଜାଣିଦିବେ ତାଙ୍କ କାନ ଆଗ ଠିଆ ହେଇଯିବ ଆସିଲେ। ଭୁକି ଭୁକି ଭୁକି ଭୁକି ପୁରା ସେ ପୁରା ଇଏ କରିଦେବେ।
କଥାରେ ନାଇଁ ମାନେ ପଶୁ ଅ-ଲୋକଙ୍କଠୁ ବେଶୀ ବଫାଦାର।
ନାଇଁ ହଁ ବିଶ୍ୱାସୀ ଭାରି ସତକଥା। ହଁ ଆଜିକାଲି ଲୋକ କାହାକୁ ବିଶ୍ଵାସ କରିବା ଠିକ୍
ଆପଣ ଯଦି ବାହାରକୁ ଯିବେ ସେମାନେ ଖାଇବେନି ପିଇବେନି।
ହଁ ହଁ ଦେଖିବେନି ଯଦି
ହଁ ତାପରେ ଏବେ-ଏବେ ବେ ସିନା ଫୋନ ଆସିଲା ଭିଡିଓ କଲ କରିଦୋଉଚନ୍ତି। ଆରେ ବାବୁ ଖାଇଦେ କି କଣ ଆଗରୁ ତ ସେମିତି ନଥିଲା।
ହୁଁ ହୁଁ। ନାଇଁ ଲୋକ ଏଇଠି ବି ଆମର ଆମେ ଯୋଉଠି ରହୁ ସେଇଠି ବି ଲୋକ ଗୋଟେ ଗୋଟେ ନାଇଁ ଚାରଚା ଚାରଟା ପାଳ-ମାନେ ପଶୁ ପାଳିଚନ୍ତି। ତାଙ୍କୁ ବାହାରେ ବୁଲେଇବା ଖାଇବା ତାଙ୍କ ପାଇଁ ସ୍ପେଶାଲ ଡକ୍ଟର ମାନେ ଡା ତାର ସିଆ ତାଙ୍କୁ ଇଞ୍ଜେକ୍ସନ ଦବା। ହଁ ଔଷଧ ଦବା ମାନେ ତମେ ବି ଛୁଆଙ୍କୁ ବି ତେ ତମେ କେ ମାନେ ଯତ୍ନ ନେଇପାର ହଁ ଯତ୍ନ ନେଇ ପାରୁନ ଯେତିକି ସେମାନେ ନଉଛନ୍ତି ତ ସେଇଠୁ ଆମେ ଜାଣି ଧର ଲୋକ ଆଜିକାଲି ବି ଲୋକ ଦେଖ କେତେ ତାଙ୍କ ଭିତ ତରେ ଭଲ ପାଇବା ରହିଛି ଜୀବଜନ୍ତୁ ପ୍ରତି।
ହଁ।
ଆଉ।
ଏଇଟା ମୂଳରୁ ରହି ଆସିଛି। ଅ ଲୋକ କଣ ଆମ ଆମ ଗାଁ ମାନଙ୍କରେ କଣ ଗାଈକୁ ପାଳୁନଥିଲେ ପାଳିକି ବି ତାଙ୍କ ସାଙ୍ଗରେ କଥା ହେଇକି ଖୁଆଉଥିଲେ ପିଆଉଥିଲେ। ମୁଁ ତ ଆମ ଜେଜକୁ ଦେଖିଛି ସେ କଥା ହେଇ ହେଇ ତାକୁ ଖୁଆନ୍ତି।
ହଁ ହଁ ହଁ। ଅ ଆମର ମାମୁଁ ଘର ବି ସେମିତି ଅ ଆମର ପାଖରେ ଥାଆନ୍ତି। ଗଉଡ ଘର ମାନେ ଯୋଉମାନେ ଗାଈ ଫାଇ ରଖନ୍ତି। ମାନେ ତାଙ୍କର ସେତେବେଳେ ଆମେ ଜାଣି ନଥିଲୁ ଯେ ତାଙ୍କ ମାନେ ସେମାନେ ଏମିତି ଅବସ୍ଥାରେ ରହୁଥିଲେ। ହଁ ଠିକ୍ ଅଛି। କଣ ନା ଗାଈ ପାଳିଛନ୍ତି ଇଏ ପାଳିଛନ୍ତି କିନ୍ତୁ ଏବେ ଦଶ ପନ୍ଦର ବର୍ଷ ସେପଟେ ଆମେ ଗଲା ବେଳକୁ ତାଙ୍କ ଘରଦ୍ବାର ତାଙ୍କୁ ଦେଖିଲା ବେଳକୁ ମାନେ ଆମେ କେବେ ବିଶ୍ଵାସ କରିପାରୁନାହୁଁ ସେମାନେ ଏତେ ହଁ ଉପ ଉପରେ ମାନେ ତମେ ଏଠି କଣ ରହିବ ମାନେ ବାହାରେ କଣ ରହିଛନ୍ତି ସେମାନେ ଏତେ ସୁନ୍ଦର ଘର ଦ୍ଵାରା କରିଛନ୍ତି ମାନେ ଆମେ ସେ କେତେବେଳେ କେବେ ଚିନ୍ତା ହଁମ ଗାଈ ତ ରଖିଛନ୍ତି ଆଉ। କିନ୍ତୁ ସେ ଯେ ଗାଈରୁ ସେ ଯେତିକି ବି ଇନକମ କରୁଛନ୍ତି ଆଜି ମାନେ ତାଙ୍କ ଘର ଦ୍ଵାରା ଦେ ଦେଖିଲେ ଜଣା ପଡୁଛି ଯେ ନାଇଁ ସେତେବେଳେ ଆମେ ଜାଣି ପାରୁନ ଏବେ ଏତେ ସେ ତାକୁ ନେଇକି ସେମାନେ ଯେ ଗୋଟେ ପ୍ରଫେସନ କରିଚନ୍ତି। ଆଉ ସେଥିରେ ସେ ପୁଣି ଟପରେ ଅଛନ୍ତି ପୁରା।
ହଁ ନିଶ୍ଚିତ ନିଶ୍ଚିତ ଆଚ୍ଛା ଟିକେ ମୋର ଗୋଟେ କଲ୍ ଟେ ଆସୁ
ହଁ ହଁ ହଁ ହଁ ହଁ ହଉ ଜୟ ଜଗନ୍ନାଥ।